ହ୍ୟାଲୋ।
ହ୍ୟାଲୋ ହଁ କଣ କରୁଥିଲ?
ଏଇ ଏଠି ବାରିରେ ଅଛି ଆଉ।
ହଁ ବାଡିରେ ଆଉ କଣ ଖାଇଛ କଣ?
ଖାଇଥିଲି ଭାତ ତର୍ ଭାତ ତରକାରୀ ଡାଲି। ଏ ଭଜା ଆଉ ହଉଛି ଗୋଟେ ଆଉ ହଉଛି କାକୁଡି। ଉ ଦହି।
ଆଉ ଏତେ ପ୍ରକାର ଆଇଟମ୍। ଆଉ ବାଡିରେ କଣ କରୁଛ ଏବେ?
ବାଡିରେ କରିଛି ଶାଗ ଗୋଟେ ଗୁଣ୍ଠୁ ରେ ହେଇଛି। ତାପରେ ଉଁ ଭେଣ୍ଡି କଲରା ଜହ୍ନି ବାଇଗଣ ଆଉ ପୋଟଳ ଗୋଟେ ଲାଗିଛି ଗୋଟେ ଧାଡି। ଦି ଧାଡି ଖଣ୍ଡେ ପୋଟଲ ଲାଗିଛି। ଆଉ ସେଇଟା ବିକ୍ରି ବି ମାନେ ଭେଣ୍ଡି କେଜି ଆମେ ବି ବିକ୍ରି କରୁଛୁ ଷାଠିଏ ଟଙ୍କାରେ ବାଇଗଣ ସେଇ ଷାଠିଏ ଆଉ ଜହ୍ନି ଚାଳିଶ। ଆଉ ଶାଗ ଓ ବିଡା ଦଶ ଟଙ୍କା। ଆଉ
ଆ ତାହାଲେ। ଏତେ ପରିବା ମୁଁ ତାହେଲେ ଗଲେ ନେଇ ଆସିବି ଆଉ।
ଓ ହୋଉ।
ସବୁ ଶାଗ ନେଇ ଆସିବି ପରିବା ନେଇଆସିବି ଆଉ।
ହଁ।
ଆଉ ଫୁଲ ଗଛ କଣ ଲଗେଇଛ ଫୁଲ ଗଛ?
ହଁ ଲାଗିଛି ମନ୍ଦାର। ଉଁ ମନ୍ଦାର ଗଛ ଲାଗିଛି ଟଗର। ଏଠୁ ଗୋଟେ ଲାଗିଛି ଗୋଲାପ ଗଛ। ଆଉ ଅ ଆଉ ହଉଛି ଆଉ ଗୋଟେ ଲାଗିଛି ସୋ ଗଛ ସୋ ଗଛ ଭଲ ଭଲ ସୋ ଗଛ ଗୁଡେ ଲାଗିଛି। ଆଉ ଏମତି ଲାଗିଛି ଆଉ ଗୋଟେ ମାନେ ଭଲ ଟଗର ଯୋଉଟା ଏତେ ବଡ ବଡ ଟଗର ସେ ସେଟା ଗୋଟେ ଲଗେଇଛୁ ଆଉ ଗୋଟେ ଛୋଟ ଛୋଟ ଟଗର ସେଟା ବି ଲାଗିଛି। ଆଉ ସେଇଟା କଲିମ କରୁଛୁ ଏବେ କଲିମ କରିକି ଆଉ ଗୋଟେ ଗୋଟେ ଗଛ ଲଗଉଛୁ ତା ଭିତରେ। ଲଗେଇକି ଏମିତି ଶୋ କରି ଗୋଟେ ଉ ମାନେ ଗୋଟେ ଗୁଣ୍ଠୁରେ ପୁରା ସୋ କରାହେଇକି ଲଗା ହଉଛି। ହଁ
ଆଚ୍ଛା କଲିମିଟା କେମିତି କରାଯାଏ କଲିମିଟା?
ଏଟା ଗଛ କାଟିକି ତା ଅଗରୁ ଗଛ ମାନେ ଅଧା ଅଧାରୁ ଗଛ କାଟିକି ତାକୁ ଲଗେଇ ଯୋଉ ସୋ କରାଯାଏ ଆଉ ତା ଉପରେ ଗୋବର ଦେଇଦବ। ଗୋବର ଦେଇକି ତାକୁ ଧାଡି ଧାଡି କରିକି ଲଗେଇବ ଆଉ।
ହଁ ସେମିତି ହେଲେ ସେଇଠୁ ଗଛ ବାହାରିଲେ ସେ ହବ ନାଇଁ କି?
ହଁ।
ଆଚ୍ଛା କଲିମ କଲେ ମାନେ ତାର ସୁବିଧା ଟା କଣ? ମାନେ ସେଥିରୁ ମାନେ ହଁ ମାନେ ଏଇଟା କଣ ବେନିଫିଟ ଟା କଣ ସେଇଠି?
କଣ କହିଲ?
କଲିମି କଲେ ସେ ଯୋଉ ମାନେ କଣ ଆମର ଲାଭ କଣ କଲିମ କଲେ?
କଲିମ କଲେ ଗଛଟା ମାନେ କଣ କହିଲୁ ଯୋଉ ଗଛ ଟା ମାନେ ଦି ଦିଡ କଲେ ତମର ଗଛଟା ହୁଏ କଲିମ କଲେ। ସେ ମାନେ ଗଛଟା ଅ ହେଇକି ଭଲ ଫୁଲ ଫୁଟେ। ଭଲ ଫୁଲ ଭଲ ଫୁଲ ଫୁଟିବ। ଆଉ ଏଇ ଗଛ ବି ମାନେ ଯୋଉଟା ବଢି ଯାଇକି ଭଲ ମାନେ ଗେଜିରିଆ ଗେଜିରିଆ ଫୁଲ ହଉଥିବ। ସେଇଟା କିନ୍ତୁ କଲିମ କଲେ ସେଇଟା ଭଲ ଫୁଲ ଫୁଟିକି ମାନେ ଇଏ ହବ।
ହଉ ଆମର ସେମିତି ଲଗିଛି ଆଉ। ଆମର ସେମିତି ଆମର ସେଇ ଗେଣ୍ଡୁ ଗଛ ଲଗେଇ ଦେଇଛୁ। ଆଉ ଟଗର ଗଛ ଲାଗିଛି। ଆଉ ଗୋଟେ ଟରାଟ ଗଛ ଲାଗିଛି। ଆଉ ଗୋଟେ ଏଇ ଥାକ୍ ଥାକିଆ ସେଇ ଟଗର ଭଳିଆ ଗୋଟେ ଥାକ ଥାକିଆ ଫୁଲ ଲାଗିଛି ଠାକୁରଙ୍କ ପାଖରେ। ସେଟା ଲାଗେ ବଢ଼ିଆ। ଅପରାଜିତା। ଫୁଲ ଲାଗିଛି ଗୋଟେ ଆଉ ସେ ଯୋଉ ସୋ ଗଛ ଗୋଟେ ଦିଟା ଲାଗିଛି। ଆଉ ଲଙ୍କା ଗଛ ଗୋଟେ ଦିଟା ଲାଗେଇ ଦେଇଛୁ କୁଣ୍ଡରେ। ଲଙ୍କା ଗଛ ଆଉ କଖାରୁ ଡଙ୍କ ଲଗେଇ ଦେଇଛୁ। ସେ କାଇଁ କଖାରୁ ଫଳୁନି ସେ ଫୁଲ ଡଙ୍କ ଖାଇ ଦଉଛୁ ଆଉ। ଆଉ ଯୋଉ ତୁଳସୀ ଗଛ ଲାଗିଛି। ଆଉ ପୋଦିନା ଗଛ ଲାଗିଛି। ଆଉ ଗୋଟେ ଲେମ୍ବୁ ଗଛ ଲଗେଇ ଦେଇ ଛୁ ସେଇଟା ଖାଲି ଛୋଟିଆଟେ ହେଇଛି। ଆଉ ଗୋଟେ ଘି କୁଆଁରୀ ଭଳିଆ ଗଛ ଲଗେଇଛୁ ଆଉ ଘି କୁଆଁରୀ ଗଛ ଗୋଟେ। ଆଉ ଗୋଟେ ଜୁଆଣୀ ଗୋଟେ ଅଛି। ସେଇ ଗଛ ଲଗେଇ ଦେଇଛୁ ଏମିତି ଆଉ।
ଆମର ବି ସେଇ ଯୋଉ ପିଜୁଳି ଲାଗିଛି। ଆଉ ହଉଛି ପିଜୁଳି ମାନେ ଖାଇବା ପାଇଁ। ଆଉ ଆଁ ଗୋଟେ ଲେମ୍ବୁ ଗଛ ବି ସେଇ କଲିମ୍ କରିକି ଲେମ୍ବୁ ଗଛଟେ ଲଗେଇଛୁ। ଆନ୍ଧିଆ ଗଛଟେ ବି ସେଇ କଲିମି କରିକି ଲଗା ହେଇଛି। ଆଉ ଉ ଅମୃତହାଣ୍ଡା ଅଛ। ଆଉଁ ଏଇ ଯୋଉ ଆମ୍ବ ଗଛ ଇଏତ ସବୁ ଅଛି ଆମ୍ବ ଗଛ। ସେ ଢା ଇଏ କରିକି ସେଇଠି ଲଗା ହେଇଛି ପ୍ରତ୍ୟେକ ଗଛ କାଜୁ। ଆଉ ହୁଁ। ଭଲ ସବୁ ଗଛ ଲଗା ହେଇଛି କଦଳୀ। ଏ ନଡ଼ିଆ ଗଛ ବି ଲଗା ହେଇଛି।
ଆ କାଜୁଟା ତମର ସେଆଡେ ବୋଧେ ଜୋରରେ ହୁଏ ନାଇଁ କି।
ଜୋର ଶୋରେ କାଜୁ ହୁଏ।
ହୁଁ କାର୍ଯ୍ୟଟା ସେଠି ଭଲ ହୁଏ ବୋଲି ତମର ସିଆଡେ ମୁଁ ଶୁଣିଛି। ଖାଦ୍ୟ ଟା ଜୋର ସୋରେ ହୁଏ। ଆଉ ଭଣ୍ଡା ଟା ଭଲ ଯାହା ଭଣ୍ଡା ଗଛ ଟା ଲଗେଇଛ ଭଲ। ଭଣ୍ଡାଟା ଦେହ ପାଇଁ ବହୁତ ଉପକାରୀ। ସେଟା ସନ୍ତୁଳାରେ ଖାଇଲେ ଖାଇହବ। ତରକାରୀରେ ବି ଖାଇହବ। ଏବେ ଭଣ୍ଡାରେ ଆଁ ଗୋଟେ ପନିର୍ ବି କରି ହଉଚି ଭଣ୍ଡାରେ। ତାକୁ କୋରିକି କେମ୍ତି କଣ ମୁଁ ଭିଡିଓରେ ଦେଖିଥିଲି ଭଣ୍ଡାରେ ପନିର୍ ବି କରିହଉଚି ପୁରା ପନିର୍ ଭଳି ହବ। ଆଉ ଯୋଉ ଭଣ୍ଡାରେ ସନ୍ତୁଳା ଭଣ୍ଡା ତରକାରୀ ବି କରିହବ ଭଣ୍ଡା ଭାଜି ବି ହବ। ହଁ ମାନେ ଭଣ୍ଡା ଛୋଟ-ଛୋଟ ପିସ୍ ପତଳା-ପତଳା କରିକି ତାକୁ କର୍ଣ୍ଣଫ୍ଲୋର୍ ଗୋଳେଇକି ତାକୁ ଚିପ୍ସ ଭଳିଆ ଛାଣି ହବ ପକୁଡ଼ି ଭଳିଆ, ଭଣ୍ଡାରେ ଭଣ୍ଡାଟା ଦେହ ପାଇଁ ବହୁତ୍ କିନ୍ତୁ ଉପକାରୀ।
ହୁଁ ବହୁତ୍ ଉପକାରୀ, ଆଉ ହଉଚି ଆମର ଆମର ହଉଚି ଆମର କଣ ହଉଚି ନା ସେ ଯୋଉ ଆମର ଡେଲି ସେଟା ସନ୍ତୁଳା ହଉଚି। ହଁ ମାନେ ଏଠି ରାଇ ବି ହବ ସେଇ ଅମୃତଭଣ୍ଡା ଟା ରାଇ ହବ ସନ୍ତୁଳା ହବ ଆଉ ତମେ ବି ତାକୁ ପା ଚେଲା ମାନେ ଗଛରେ ପାଚିଲେ ବି ଖାଇଲେ ତାର ବି ଅଛି ଭିଟାମିିନି।
ହଁ ପାଚିଲା ଅମୃତଭଣ୍ଡାରେ ତ ବହୁତ୍ ଭିଟାମିନ୍।
ହୁଁ। ଭିଟାମିନ୍ ଅଛି, ଆଉ ହଉଚି ଉଁ ତାପରେ ତାକୁ ତମେ ମାନେ ଇଏ କରିକି କଣ କଇଲେ ପ୍ରତ୍ୟେକ ମାନେ ଘାଣ୍ଟ ରେ ପକେଇବ ସବୁଠୁ ବେଷ୍ଟ। ଘାଣ୍ଟରେ ସବୁଠୁ ଭଲ।
ହଁ ଘାଣ୍ଟରେ ହଁ ମୁଁ ଶୁଣିଚି ଘାଣ୍ଟରେ ଭଣ୍ଡାଟା ପଡେ ବଢିଆ ଲାଗେ।
ହୁଁ ଘାଣ୍ଟରେ ପକେଇବ। ଆଉ ତମ ଖୁମ୍ବ ଆଳୁ ହୁଏ ନା?
ଖୁମ୍ଭ ଆଳୁ ଆମର ଏଠି ହୁଏନି, ଆମର ଗାଁ ରେ ହୁଏ ଆମ ଦିଦି କରେ ଖୁମ୍ଭ ଆଳୁ ମୁଁ ତାଠୁ ଆଣେ ଦିଦି ଦିଏ, ଖୁମ୍ଭ ଆଳୁ ମତେ ଖୁମ୍ଭ ଆଳୁ ବହୁତୁ ଉଁ ଭଲ୍ ଲାଗେ, ଏଠି ଆମର ବିକ୍ରି ହଉଚି ମୁଁ କିଣିକି ଆଣେ ଆଉ ଏଠି ଲଗାହେଇନି କିନ୍ତୁ ଆମ ଗାଁରେ ଦିଦି ଲଗେଇଚି, ମୁଁ ତାଠୁ ଆଣେ, ଖୁମ୍ଭ ଆଳୁଟା ମତେ ବଢିଆ ଲାଗେ ଖୁମ୍ଭ ଆଳୁରେ ମୁଁ ଯୋଉ ସରୁ-ସରୁ କରିକି ତାକୁ ଟିକେ ପାଣିରେ ବମ୍ଫେଇ ଦେଇକି ତାପରେ ତାକୁ ଭାଜିବି ପୁରା ମସଲା ଦେଇ ଭାଜେ ବଢିଆ ଲାଗେ। ତାପରେ ତାକୁ ଟିକେ ସେ ଯେମ୍ତି ବମ୍ଫେଇ ଦେଇକି ତାପରେ କର୍ଣଫ୍ଲୋର୍, ବେସନ, ଲଙ୍କାଗୁ ଣ୍ଡ ଲୁଣ ହଳଦୀ ସବୁ ଗୋଳେଇକି ତାକୁ ଛା ଭା ଯୋଉ ଛାଣିଦେଲେ ଆହୁରି ଭଲ୍ ଲାଗେ, ତାପରେ ଅରୁଆ ଚାଉଳ ପିଠୋଉ ଦେଇକି କଲେ ସେ ଆହୁରି ଭଲ ଲାଗେ। ତାପରେ ଏଯୋଉ ଘାଣ୍ଟରେ ବି ପଡେ। ଛଙ୍କା ତରକାରୀରେ ସେଇଟା ମେନ୍ ପଡେ ଖୁମ୍ବ ଆଳୁଟା, ସେଇଟା ମତେ-ମତେ ଭାରି ବଢିଆ ଲାଗେ ଖୁମ୍ବ ଆଳୁ।
ହୁଁ। ଖୁମ୍ବଆଳୁ ତାପରେ ବି ଓଲୁଅ-ଓଲୁଅ ଗୋଟେ।
ଓଲୁଅ-ଓଲୁଅ ମୁଁ ଜାଣିଚି ଆମର ହଁ ଆମର ଏଠି ନାହିଁ ସିନା ଓଲୁଅ। କିନ୍ତୁ ମୁଁ ସେଇ ଦିଦି ପାଖରୁ ମଗାଏ ଦିଦି ଦିଏ ଓଲୁଅ, ଓଲୁଅ ତ ଆହୁରି ବଢିଆ ଚଟଣି କରିକି ଖାଇବ ତ ତରକାରି କରି ଖାଇବ ସବୁ କରି ଖାଇବ।
ହୁଁ ବେଷ୍ଟ।
ଓଲୁଆ।
ସେଇଟା ସବୁଠୁ ଭଲ ମାନେ ସବୁ କ୍ଷେତ୍ରରେ ପେ ପେଟର ଯୋଉ ବେମାରୀ ସବୁ କ୍ଲିୟର କରିବ, ପ୍ରତ୍ୟେକ୍ ମାନେ ସେ
ଝାଡ଼ା କ୍ଲିୟର କଲିବ କରେ ବୋଲି ମୁଁ ଶୁଣି
ହେଁ ସେଟା କରେ ଆଉ ହୋଉଚି ସେ ଅମ୍ବୃତ ମଣ୍ଡା ଯେମିତି ଉପକାରୀ ଜିନିଷଟା ସେ ଓଲୁଅ ବି ସେଇଆ। ଏ
ହଁ ଓଲ୍ ଓଲୁଆଟା ହଁ। ହଁ ଓଲୁଅ ଆମର ଇଏ ଆମ ଘରେ କେହି ଖାଆନ୍ତିନି। କିନ୍ତୁ ମୁଁ ଭାରି ଭଲ ପାାଏ ଓଲୁଅ ଖାଏ। ମତେ ଓଲୁଅର ଭୋଉତୁ ଓଲୁଅ ପୁଣି ଚକଡି଼କି ତାକୁ ଗୋଲ ଗୋଲ କରିକି ବେସନରେ ଗୋଳେଇକି ଛାଣିଦବ ସେ ପୁରା ଗୋଟେ ଆ ଳୁ ଚ ଭଳିଆ ହବ। ମୁଁ ଆଙ୍କୁ ଦେଇଦିଏ ଆମର ବା ବାବୁଙ୍କୁ ସିଏ ଜାଣି ପାରନ୍ତିନି ଆଳୁ ଚପ୍ ଭାବି ଖାଇଦିଅନ୍ତି। କହନ୍ତି ଟିକେ କଣ ଆମ୍ୱିଳା ଲାଗୁଚି ମୁଁ ତାଙ୍କୁ କହିଦିଏ ମୁଁ ନାଁ ଇଏ ଗୋଟେ ଆଳୁ ଚପ ଆଉ।
ହ୍ୟାଲୋ।
ହଁ ହାଲୋ।
ହଁ।
ଆଉ କଣ କଣ ଲଗେଇଚ?
ଆଉ ଆଉ ହୋଉଚି ଉଁ ଆଉ ବାଇଗଣ ଚାଷ ହୋଉଚି। ବାଇଗଣ ସବୁଠୁ ଭଲ ଅମଳ ହୋଉଚି।
ଭାଇଗଣ, ନାଁ?
ହୁଁ ହଁ ବାଇଗଣ ସବୁଠୁ ଭଲ ଅମଳ ହଉଚି। ଏ ବିକ୍ରି ବି ହଉଚି କେ ଜି ଷାଠିଏ ଟଙ୍କାରେ ବିକ୍ରି ହଉଚି। ଆଉ ହୋଉଚି ହଁ ଷାଠିଏ ଟଙ୍କାରେ ବିକ୍ରି ହୋଉଚି। ଆଉ ହୋଉଚି ଭେଣ୍ଡି ଭେଣ୍ଡି ତ ସବୁ ଠୁ ହଁ ବଡ଼ ଭଲ ଭଲ ଭେଣ୍ଡି ହୋଉଚି, ସିଏ ବି ଷାଠିଏ ଟଙ୍କାରେ ବିକ୍ରି ହୋଉଚି।
ତମର ବାଇଗଣଟା ବାଇଗଣଟା ନେଳିଆ ବାଇଗଣ ନାଁ ଯୋଉ ଯୋଉଟା ହଁ ଏ ଯୋଉ ନେଳିଆ ବାଇଗଣ ଯୋଉଟା ଧଳା ଟାଇପ୍ ର ନାଁ ଏଇ ଯୋଉ ଯୋଉଟା ବାଇଗିଣୀ କଲର୍ ର ଯୋଉ ବାଇଗଣ?
ନାଇଁ ନାଇଁ ଆମର ଧ ଧଳା ଟାଇପ୍ ର।
ଅ ହଁ ଧଳା ଯୋଉ ନେଳିଆ ଟାଇପ୍ ର।
ହଁ ହଁ ଧଳା ଟାଇପ୍ ର ହୋଉଚି ସେଟା ମାନେ ତାକୁ ଭରତା କଲେ ତାକୁ ତମେ ପୋଡ଼ିକି ଭର୍ତ୍ତା ଯଦି କରିବ ସବୁଠୁ ମିଠା ଲାଗୁଚି।
ହୁଁ ସେ ଭାଇଗଣ ଭର୍ତ୍ତାଟା ଭଲ ଲାଗେ।
ହୁଁ ସେଇଟା ମିଠା ଲାଗୁଚି ଆଉ ହୋଉଚି ଉଁ ଆଉ ଭ ଭାଜିବ ଗୋଲ ଗୋଲ କରିକି ବେସନ ଦେଇକି ତାକୁ ଭାଜିବ। ଭାଜ କି ଛାଣ ଯାହା ହେଲେ କଲେ ବି ସିଏ ଭଲ ଲାଗିବ। ଆଉ ଓ ବାକେ ସେ ତ ପ୍ରତ୍ୟେକ ପନିପରିବାରେ ସିଏ ଗୋଟେ ଭଲ ଜିନିଷଟେ।
ଭଲ ପରିବା ସିଏ ଗୋଟେ ହଁ।
ହୁଁ ଭଲ ପରିବା ପ୍ରତ୍ୟେକ ମାନେ ଇଁ ଘାଣ୍ଟରେ ପକେଇବ ତମେ ଡାଲମା ଡାଲମା ଗୋଟେ କରିବ ଡାଲମାରେ ପକେଇବ। ଆଉ ହୋଉଚି ଭର୍ତ୍ତା କରିପାରିବ ଭଜା କରିପାରିବ। ସେ ଯାହା ବିଭିନ୍ନ ପ୍ରକାର ଜିନିଷ କରିବ ତ ସିଏ ବି ହବ।
ହଁ ହଉ ତାହେଲେ ହଉ ମୁଁ ଟିକିଏ କାମ ଅଛି ରହୁଚି ପରେ କଥା ହେ
ହଉ।